ହଁ।
ହୁଁ ହୁଁ। ଆଉ ଆଜି ଦିନ ଟା କେମିତି ଗଲା ତମର?
ଆଜି ସଣ୍ଡେ ତ ସବୁ ଘରେ ରୋଷେଇ ରୋଷେଇ ରୋଷେଇ। ଛୁଆ କାମ। ରୋଷେଇରେ ପୁରା ଗୋଟା ଭଜା ହେଲା ସବୁ ବାଇଗଣ ଭେଣ୍ଡି ଆଉ କଣ ପୋଟଳ ତାପରେ ଚିକେନ ହେଲା।
ଗୋଟା ଭଜା ମାନେ ଗୋଟା ଭଜା ମାନେ କେମିତି ବାଇଗଣକୁ ଗୋ
ବାଇଗଣଙ୍କୁ କାଟିଦବା ହେଲା ଦି ଫଳ ଲେଖା କରିବ ମାନେ ପୁରା କାଟିବନି ମାନେ ଜଏଣ୍ଟ ଥିବ। ଟିକେ କଟ କରିବା ହଁ। କରିକି ତାକୁ ସୋରିଷ ଇଏ ସୋରିଷ ମସଲାରୁ ବି କରିପାରିବ। ମାନେ ରସୁଣ ଆଉ ଲଙ୍କାଶ ନହେଲେ ଏମିତି ଆଙ୍କର ଖାଲି ଲଙ୍କା ଆଉ ରସୁଣକୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ ମାନ ଟିକେ ତେଲ ଲୁଣ ଗୋଳେଇଦବେ ଗୋଳେଇ ଦେଇକି ତା ମଝିରେ ପୂରୋଇକି ତାକୁ ସିଝାଇ ଦେେବେ ଲୁଣ ପକେଇକ ତା ପରେ ବାହାର କରି ତାକୁ ଇଏ କରିବେ ତେଲ ଦେବେ ତେଲ ଦେଇକି ତାକୁ ସିଏ ସିଝି ଯାଇଥିବ ନା ଝରିବା ପାଇଁ ତାକୁ ତେଲରେ ପକାଇଦେଇଛି। ଭାଜିକି ଦି ସେପଟ ଭାଜିକି ବି ଭଲସେ ଆ ଖାଇବି। ତାଙ୍କ ଘରେ ଏମିତି ଖାନ୍ତି ଆଉ ସୋରିଷ ମସଲା ତ ମୁଁ ଜାଣିଛି ମାନେ ସୋରିଷ, ରସୁଣ, ଲଙ୍କା ମସ ମସଲା ହବ ସେଇଟା ବସିଚି ଟିକେ ସିଝା ହେଇକି ଖାଇବା ଆଉ ଗୋଟା ଭଜା ଭଲ ଲାଗେ।
ଓହୋ ସେତ ତ ଟିକେ ସମୟ ଦରକାର ନା ସେ କରିବା ପାଇଁ।
ଓ ଆଗ ମାନେ ଏମିତି କଣ ନର୍ମାଲି ଗୋଟେ ଜିନିଷ କହିଲେ କାଟିଲ ଭାଜିଲ। କି ତରକାରୀ କରିଦେଲେ ସେ ଅଲଗା ୟାକୁ କାଟିବ ସେଥିରେ ମସଲା ଦବ ମସ କରିବ ପୁଣି ସିଝେଇବ ପୁଣି ତାକୁ ଜାରିବ ମାନେ ବେଶୀ ଟାଇମ୍ ଟେକିଂ ଇଟ୍ ସେଇଥିପାଇଁ ମୋର ରୋଷେଇ ସୋର ସୋଡ ଦିଟା ହେଇଗଲା ଆଉ ସକାଳେ ଖାଇଥିଲୁ। ମା କରିଥିଲି ସୁଜି ଉପମା। କାଲି ସବୁ ଆମର ରାତିରେ ହଁ। କାଲି ରାତିରେ ସବୁ ଅର୍ଡ଼ର କରିକି ଖାଇଥିଲେ କିଏ କଣ ଯାହା ଖାଇବେ। ଆଉ କିଛି ରୋଷେଇ ବର୍ଣ୍ଣ ହେଇନଥିଲା ବୋଲି ଖାଲି ରୁଟି ଦିଟା ହେଇଥିଲା ଛୁଆଙ୍କ ପାଇଁ ଆଜି ସବୁ ତିଆରି ହେଲା ଖାଇଲେ ଆଉ।
ମାନେ ରାତିର ପରିଶ୍ରମ ଯୋଉ ହେଇନଥିଲା।
ହୁଁ ବାସ ବାସ ହଁ ସେଇଟା ହେଇଗଲା ଆଉ ହଁ ହଁ ପୁଣି ରାତିକି ଅଛି। କଣ ଖାଇବି ଆଉ
ଓହୋ।
ବର୍ଷା ଯୋଉ ଭଳିଆ ହଉଛି କୁଆଡେ ତ ଆଉ ଯିବାର ବି ନାହିଁ।
ହୁଁ ହୁଁ।
ଏବେ ଟିକେ ଛାଡିଛି ହେଲେ ବି ହବ ବର୍ଷା ଧରିଛି।
ଓହୋ।
ଉଁ ହୁଁ ଆଉ ପୁଅ କଣ ଖାଇଲା?
ସିଏ ସିଝା ଖାଏ ମାନେ ପରିବାରେ ସବୁ ପରିବା ପଡିବ ଗାଜର, ଆଳୁ, ଭଣ୍ଡା ଆଉ ପୋଟଳ ଆଉ ସେଥିରେ ହର ଡାଲି ଟିକେ ଭାତ ଟିକେ ତାର ଟିକେ ଘିଅ ପ ପକାଇ ଆଉ ଲୁଣ ହଳଦୀ ଏତିକି ପଡିବ ତାକୁ ସିଟି ମାରିଦେବି ସି ହଁ ଖିଚୁଡ଼ି ଭଳିଆ କରି ତାକୁ ଖୁଆଏ।
ହୁଁ ହୁଁ।
ସେ ସେଆକୁ ଖାଇଲା ସକାଳୁ ଛତୁଆ ଖାଇଥିଲା।
ହୁଁ ହୁଁ।
ତାପରେ ଉଠିଲେ ପାଞ୍ଚଟା ବେଳକୁ ଉଠିବ କି ଚାରିଟା ବେଳକୁ ତାର ଉଠିବ। ଉଠିଲେ ଟିକେ ତା ଫର୍ମୁଲା ଯୋ ପିଇବ। ଟିକିଏ ପାଣି ପିଇବ ତାପରେ ସନ୍ଧ୍ୟାବେଳେ ଯାଇକି। ଖାଇବ ଆଉ ସାତଟା ଆଡକୁ ଛତୁଆ ଖାଇବ ନହେଲେ ମୁଁ ଭାବୁଛି ଆଜି ଟିକେ ସୁଜି ଦେବି।
ଓହୋ।
ଆପୁଲ୍ ଟିକେ ଇଏ କରି ଘିଅ ପକେଇ
ହୁଁ ହୁଁ ହୁଁ। ଆପଲ୍ ଟା ବି ଦିଅନ୍ତି ଆପଲ୍ ଅପେକ୍ଷା ଲାସ୍ପାତିଟା ବି ଦେଲେ ଛୁଆ ଟେ। କିଏ ଭଲ
ହଁ।
ଆପଲ୍ ଟା ବି ମିଠା ନାସ୍ପାତି ଟା ବି ମିଠା ନା ଆପଲ୍ ଅପେକ୍ଷା ଯୁରା ଟିକେ ଗୋଟେ ଗୋଟେ ତ ମାନେ ଟିକେ ଖଟା ଆସେ ଆଉ ଗୋଟେ ଗୋଟେ ବି ନାଚ ନାପାତି ଟା ମିଠା ଆସେ ତ ନାସପାତି ଟାବି ଛୁଆ ତା କୁ ଦେଲେ ବି ଭଲ ହଁ।
ହୁଁ ଦେଖିବା ତା କହିଵା ଆଣିଵା ପାଇଁ ମୁଁ କେବେ ଟ୍ରାଏ କରିନି। ତ ଖାଇନି କେବେ ଆପଲ ଖାଏ।
ଓହୋ ଆପଲ ଏମିତି ଚୋବି ଚୋବି କେବି ଖାଆନ୍ତି ନା
କୁ ଗ୍ରାଇଡିଙ୍ଗ କରି ଜୁଜ କରିଦି ଆପୁଲ ଟାକୁ ଚୋପା ଛଡେଇ ଦେଇକିା ଟିକେ ତାକୁ ଜୁସ୍ କରିଦିଏ। ମାନେ ଗ୍ରାଇଣ୍ଡିଙ୍ଗ୍ କରିଦିଏ ତାକୁ ଦିଏ ନାଇଁ ସାଇଡ୍ ଦାନ୍ତ ନେ ନା ଇଏ ଆଖୁ
ସାଇଡ୍ ରେ କିଛି ଦକାର ନାହିଁ। ସାଇଡ୍ ସାଇଡ୍ ରେ ନହେଲେ ବି ଚଳିବ ଏବେ ଛୁଆ ଆଙ୍କୁ ଟିକେ ଏବେଇ ଯୋଇ ଗୋଟା ଗୋଟା ବି ଟିକେ ଦିଅ ଚୋବେଇବା ପାଇଁ ଯେ ତା କୁ ଭଲ ଅ ମାନେ ସେଇଟା ତାର ଟେଷ୍ଟ ବି କାରଣ ଯୋଉ ଫ୍ରୁଟ୍ସ ର ତାକୁ ଜୁସ୍ କରିଦେଲେ ତାର ଅଲଗା ଟେଷ୍ଟ ଆସିଯାଏ ଏମିତି କା ଟିକିଏ ଦେଲେ ବି ଅଲଗା ଅ ଥାଏ। ତାପରେ ସେ ଧରିକି ଖାଇବା ଯୋଉ ଚୋବେଇବା ଟା ଦାନ୍ତ ହେଇଗଲା ନା ସବୁ ଜିନିଷ ଗ୍ରାଇଣ୍ଡିଙ୍ଗ କରିକି ଦେଲେ ବି ଭଲ ନୁହଁ ତ ସେ ଯଦି ଚୋବେଇକି ଖାଉ ତାକୁ ତାହେଲେ ଚୋବେଇବା ପାଇଁ ଦିଅ କାରଣ ଚୋବେଇଲେ ବି ତା ଏଇ ଯୋଉ ମସ ରେ ଏବେ ଷ୍ଟ୍ରଙ୍ଗ ହବ ଷ୍ଟ୍ରଙ୍ଗ ହେଲେ ବି
ଗିଳିଲା ବେଳୁ ତା ତଣ୍ଟି ଲାଖି ଯାଉଛି ପୁରା ଖାଇ ଜାନି ନା ସେ ପାଇଁ, ମୁଁ ଟିକେ---ମାନେ ଅଧା ଇଏ କର୍ ଦିଏ।
ତଥାପି, ଟିକେ ଟିକେ ମାନେ ବେଶି ଦିଅନି। ଟିକେ ଟିକେ ମାନେ, ନହେଲେ ତାକୁ କ'ଣ କରିବ କହିଲ? ଯଉ ଛୋଟ୍ ଛୋଟ୍ ପୁରା ପତଲା ପତଲା ପିସ୍ କରି ଦେଇକି। ପୁରା ଛୋଟ୍ ଛୋଟ ଯେମିତି ଆମେ ସାଲାଟ୍ କରୁ। ସେଇ ଟାଇପ୍ କରିଦେଲେ ବି, ତାକୁ ଯେହେତୁ ମୁଢ଼ି ଫୁଢ଼ି କହୁଚ ଖାଉଚି ବୋ ସବୁ ନ୍‌ଷ ଧରିକି, ହାତରେ ଟିକେ ଟିକେ ଖାଉଚି। ସେଇଥିରେ ଏମିତି ଟିକେ ଟିକେ ଟ୍ରାଏ କରିଲେ, ସେ ନିଜେ ଅଟୋମେଟିକ୍ ଖାଇବ। ସେଇଟା ଖାଇଲେ ବି ଭଲ। ସେଇଟା କଦଳୀଟା ବି ତାକୁ କହିବୁ ଯେ, ନିଜେ ଧରିକି ନିଜେ ନିଜେ ଖା। କଦଳୀ, କଦଳୀ ଟା ବି ଭଲ କ୍ୟାଲ୍‌ସିୟମ୍ ପାଇଁ।
ଯଉ କଦଳୀଟା ବି, କଦଳୀଟା ସବୁଦିନ୍‌ ଛୁଆ ମାନେ ମାନେ ସେ ଆପଲ୍ ଅପେକ୍ଷା, କଦଳୀରେ ଅଧିକ କ୍ୟାଲ୍‌ସିୟମ୍ ଥାଏ। କୁହନ୍ତି ନା ଥଣ୍ଡା ଫଣ୍ଡା, ଥଣ୍ଡା ହେଲେ ବି ମାନେ, କଦଳୀ ଟା ଛୁଆ ମାନଙ୍କୁ ଥଣ୍ଡା କରା--ନି। ସେଟା ତ ମାନେ କଦଳୀଟା, ଖାଇଲେ ଆମେ ଆମର ଗୋଟେ ଥଟ୍ ଅଛି ନା। ଯେ କଦଳୀଟା ଖାଇଲେ ଥଣ୍ଡା ହୁଏ। କିନ୍ତୁ କିନ୍ତୁ ଥଣ୍ଡା ହୁଏନି କଦଦୀଟା, କିନ୍ତୁ ପିଲା ସବୁଦିନ୍‌ ଗୁଟେ କଦଳୀ ଖାଇଲେ ତା'ର କ୍ୟାଲସିୟମ୍ ଟା। କାଲ୍‌ସମ୍, ଭିଟାମନ୍ ଭର୍ ମାତ୍ରରେ ଥାଏ। କଦଳୀରେ, ସବୁ ଫ୍ରୁଟ୍ସ୍ ଅପେକ୍ଷା କଦଳୀଟା ଭଲ। କଦଳୀ, ଦିନକୁ ଗୋଟେ ଲାଖେ ଖାଇଲେ।
ଳି, ଖଜୁର୍ ହଁ! ଖଜୁରୀ ଟା ବି ଯଉ କହୁଚ, କରିବା ପାଇଁ ସୁଜିରେ। ସୁଜିରେ ଖଜୁରିଟା ବି ପକାଅ। ତା'କୁ ଟିକେ ବତୁରେ ଦେଇଥିବ, ତାକୁ ସେ ମିଠା ମାନେ ଫର୍ମୁଲା
ମୁଁ, ଆଜି ଅଡ଼ର୍ କରିବି ତା' ପାଇଁ କଦଳୀ ଆଉ। ଖଜୁରୀ ଟିକେ ତାକୁ ଦେ
ହଁ! ଖଜୁର୍ ଟା ବି ସବୁଦିନ୍‌ ଦବ।
ଅନେଇ ଚନ୍ତି ଦେଢ଼ ବର୍ଷ ହେଲେ ଖାଇବ। ଦେଢ଼ ବର୍ଷରେ ଙ୍କ ଖାଇବ? ସିଏ, ସବୁ ମାନେ ଇ ଆଗ୍ରହର ସହ ଖାଉଚି ବି।
ସେ ଯଦି ଖାଉଚି, ତାକୁ ତାହେଲେ ସବୁ ଜିନିଷ୍ ଦିଅ। ମାନେ ସବୁ ଗୁଡ଼ା। ମାନେ ଫ୍ରୁସ୍‌ ପିଲା କୁହନ୍ତି ଯେ, ଫ୍ରୁସ୍‌ ସବୁ ମାନେ ଖାଆନ୍ତିନି। କିନ୍ତୁ, ସବୁ ଫ୍ରୁସ୍‌ଟା ଭଲ। ମାନେ ସବୁ ଟାଇପ୍ ର ଛୁଆ ମାନେ ଖାଇଲେ ଭଲ। କେତେବେଳେ ତମେ ବାହାର କୁ, ଯିବ ଜନିରେ ତମେ ତ ସବୁବେଳେ ଘର ଖାଇବା ଆଭେଲେବୁଲ୍ ନଥିବ। ନା ତମେ ଯେ ଏତିକି ଯାହା ବନେଇକି ନେଇକିଥିବ, ତ ଫ୍ରୁସ୍‌ଟା ପିଲାମାନଙ୍କୁ ଭଲ। ଦେଇଥାଏ, ସବୁ ଫ୍ରୁସ୍‌ଟା ବି ଭଲ ଖାଇବା ପାଇଁ। ସିଜିନ୍‌ରେ ଆମର ଯଉ ରହୁଚି, ଶୀତ ଦିନେ କମଳା ଟା ଭଲ। ଭିଟାମିନି ସି ପାଇଁ। ଫ୍ରୁଟ୍ସ୍ ପିଲା ଖାନ୍ତୁ। ତ, କହୁଚ ବର୍ଷା ହେଇଚି ନା ଟିକେ ହେଇଯାଉ। ସଡନ୍‌ ସବୁ ଜିନ୍‌ କୁ ଦବନି, ଧୀରେ ଧୀରେ କରିକି ତାକୁ ଯଦି ଦବ। ତା'ହେଲେ ଛୁଆ କୁ ବି ଭଲ, କାରଣ ସେ ଚାହୁଁଚି ଅଲ୍‌ଗା ଅଲ୍ଗା ଜିନ୍‌ଷ୍ ଫ୍ଲେବର୍ ଟ୍ରାଏ କରିବା ପାଇଁ। ତ ଅଲଗା ଅଲଗା ଜିନିଷ ଖାଇଲେ ବି ମାନେ ଦିନ ଆଜି ଏଇଟା ଆଉ କାଲି ଆଉ ଗୋଟେ ଆଉ କିଛି ଜିନିଷ ଦବ ଏମିତି ଅଲଟନିଟି କରିକି ଦେଲେ ବି ଭଲସେ ଖାଇବ।
ହୁଁ।
ଖାଇବ ତାପରେ ସବୁ ଜିନିଷ ମାନେ ସବୁ ଭିଟାମିନ୍ ସବୁ କ୍ୟାଲସିୟମ ମିଳିଲେ ଛୁଆ ହାଡ ଷ୍ଟ୍ରଙ୍ଗ ରହିବ ହୁଁ।
ଦବା। ଆଜି ଦେଖିବା ଅର୍ଡର କରେ ସେ ଖାଉଛି କି ନାହିଁ ଟ୍ରାଏ କରେ। ଯଦି ଖାଇବ ତାହେଲେ ତାକୁ ଦେବି।
ନାପାତି ଟା କଣ କହିଲ ନାଶପାତି ଦିଟା ଟପ ଟାଇପ ର ମିଳୁଛି। ପୁରା ଯୋଉ ଗ୍ରୀନ ଗ୍ରୀନ ଟା ମିଳୁଛି ସେଟା ଟିକେ ଖଟା ଥାଏ। ଯୋଉ ଗ୍ରୀନ ଉପରେ ଗୋଟେ ରେଡ କଲର ର ଯେମିତି ଗୋଟେ ନଥାଏ। ନାସପାତିଟା ମିଠା ମିଠା ଥାଏ ତ ଦେ ସେଇ ନାଶପାତି ଟା କାରଣ ଏବେ ସିଜନ୍ ମେବି ମାନେ ସେଇ ନାଚପାତିଟା ମିଳିବ କି ନାହିଁ? କିନ୍ତୁ ଭୁବନେଶ୍ଵର ତ ରହୁଛ ସବୁ ଜିନିଷ ଆଭେଲେବୁଲ ହଁ ତ ସେଇ ଥିରେ ସେଇ ସେଇ ନାଚପତିଟା ଭଲ ଯୋଉଟା ପୁରା ଗ୍ରୀନ୍ ଥାଏ ସେଟା ଟିକେ ହଟା ଥାଏ ଯୋଉଟା ମାନେ ଟିକେ ତାର ରେଡ ରେଡ କି ଯୋଉ ଖଇରା ଖରା ଟାଇପରେ ଟିକେ ତା ଉପରେ ଥାଏ ସେଇ ନାସ ଟା ମିଠା ଥାଏ ଦେଖ ଆଗ ଓହୋ ବେଶୀ ଆଣନି ଗୋଟେ ଦିଟା ଟ୍ରାଏ କର ଯଦି ଖାଇଲା। ସେଇ ସେମ ମାନେ ଅ କଣ ମାନେ ଆପଲ ଆଉ ନା ପାତିର ଫ୍ଲେଭର ଟା ପ୍ରାୟ ସେମ ଥାଏ।
ହୁଁ।
କିନ୍ତୁ ସେଇଟା ଟିକେ ଭଲ ନାଷ୍ପତ୍ତିଟା କୁହନ୍ତି। ଆଉ ଛୁଆକୁ ହୁଁ।
ଆଉ କଣ କହ?
ହଁ ଛୁଆ ତ କହୁଛ ଏତେ ହଇରାଣ କରୁନି ଖାଇବା ପିଇବାକୁ ନେଇକି।
ନା ତାର ଖାଇବାର ଅସୁବିଧା ନାହିଁ।
ହୁଁ ସବୁ ଖାଉଛି ମାନେ ତାକୁ ହଁ ଆଉ ସବୁଦିନ ଗୋଟେ ଗୋଟେ ସେମ ଖାଦ୍ୟ ଦିଅନ। ଅଲଗା ଅଲଗା କିଛିଟା ଦିଅ ଯୋଉଟା କି
ସବୁଦିନ ଗୋଟେ ଜିନିଷ ଦେଲା ବେଳକୁ ତାର ଇଚ୍ଛା ବି ହଉନି ସେମାନେ ବେଳେ ବେଳେ ମନା କରି ଉଛି ମୁଣ୍ଡ ହଲେଇ ଖାଇବେନି।
ହ ହଁ ସେଇଟା ଆମେ ବି ତ ସେଇ ସେମ ମାନେ ଆମ ବି ତ ସବୁଦିନ ଗୋଟେ ଖାଇବା ଖାଇଲା ଆମକୁ କେମିତି ବିରକ୍ତ ଲାଗେ ଚିଡ଼ା ଲାଗେ ଆମକୁ ଇଚ୍ଛା ହୁଏନି ଖାଇବାକୁ। ସିଏ ବି ସେମିତି ଛୁଆ ନା ତ ତାକୁ ବି ସେମିତି ଇଚ୍ଛା ହବନି ତ ଗୋଟେ ଏମତି ଅଲଗା ଅଲଗା କିଛିଟା ଦେଲେ ସେ ଆରାମ ସେ ଖାଇବ।
ହୁଁ ହୁଁ ଆଛା ରୁହ ଟିକେ ରୁହ ମୁଁ ଟିକେ ରଖୁଛି।
ହଁ ହଁ ଠିକ ଅଛି।